ହାଲୋ।
ହଁ ବା।
ଓ ପ୍ରଥମ ଆ ନମସ୍ତେ ଆପଣ କରିଥିଲେ ଇ ଯୋଉ ଲଗେଇଥିଲି ପ୍ରଥମଟା କଁ ଲେଖିଲା ଟାସ କ କଂପ୍ଲିଟ୍ ସେଇଟା ବେକାରିଆ ପଳିଲା ପୁଣିି ଏଇ ପ ହେଇ ଲୋ ସେ ଗପ ଗପିଲିଣି। ଆ ଆପଣ କଣ କରୁଥୁଲେ?
ଏଇ ବସିଥିଲୁ ଟିକେ ଆଉ।
କାମ ସରିଗଲାଣି?
ନାଇଁ ଏଇ ଛୁଆଙ୍କୁ ଟିକେ ପାଠ ପଢ଼ଉଥିଲୁ। କା ରୋଷେଇ ହେଇନି ସନ୍ଧ୍ୟା ବେଳ ତ ସଂ ନାଁ ଉ ଆରମ୍ଭ ହେଇନି ଏଇ ଛୁଆଙ୍କୁ ଟିଏ ସନ୍ଧ୍ୟା ବେଳେ ଖାୟା ଖାଇଆ ପିଇଆକୁ ଦେଇ ଟିଏ ପାଠ ପଢ଼ଉଥିଲି ପାଠ ପଢ଼ା ତଇଲା ଛୁଆମାନେ ଏଇ ଯାଇକି ସେପଟେ ଖେଳୁଚନ୍ତି ଉଁ ଯାଇକି ରୋଷେଇ କରିବି ଆଉ।
ଓ ଆପଣଙ୍କର ସିଙ୍ଗଲ୍ ଫେମିଲି ବୋଧେ?
ନାଇଁ ଆମର ଆମର ମିଳିମିଶିକି ରହୁଚୁ ଲୋକ ବହୁତ ଅଛନ୍ତି ଆମର କିନ୍ତୁ ଆ ମା
ଓ ରୋଷେଇ କି ଦେଇ ଦେଇଥା ସେଇ କଥା। ନାଇଁ ଆମର ଟିକେ ଜଲ୍ଦୀ ହେଇଯା ଝଂଧ୍ୟା ଦିଆ ପରେ ଆମର ଟିକେ ବାପା ଶୀଘ୍ର ଖାଆନ୍ତି ତ ଆଉ ସମସ୍ତେ ଡେରି ତାଙ୍କର ଜଲ୍ଦୀ ସେ ତାଙ୍କୁ ଖାଇଆକୁ ଦେଲି ଆଉ।
ଅଁ ହଁ ରୋଷେଇ ସରିଲାଣି?
ହଁ ରୋଷେଇ ସରିଅଲାଣି ପିଠା ହେଇଚି ପିଠା ହେଇଚି ପୂର୍ଣ୍ଣମୀ ବୋଲି ଆଜି ଜଗନ୍ନାଥଙ୍କର ଉ ଜୁ ପୁ ସ୍ନାନ ପୂର୍ଣ୍ଣିଆ ପିଠା ହେଇଚି ଆଉ ତରକାରୀ ଆଉ। ୟହ ଆପଣ ଡେରିରେ ଆରମ୍ଭ ଆଉ। ଏ ଛୁଆ ପିଲା ପାଠ ପଢ଼ି ସାଇଲେ କରୁଥିବେ ଆଉ।
ହଁ ପା ଆ ବି ଛୁଆଙ୍କୁ ଟିକେ ପାଠ ନ ପଢ଼େଇଲେ ସିଏ ତ ଆଉ ଏ ଘର ପାଖରେ ଜଣେ ଝିଅ କରୁଚନ୍ତି ଯେ ପଢ଼ଉଚନ୍ତି ସିଏ ତାପରେ ସଖାଳୁଆ କରୁଚନ୍ତି ଆଉ ଆଜିକାଲି ତ ଦି ଟାଇମ୍ ପଢ଼ଉନାହାନ୍ତି ଆମ ବେଳେ ସିନା ଦି ଟାଇମ୍ ତିନି ଟାଇମ୍ ପଢ଼ଉଥୁଲେ। ଆଉ ଏବେ ତ ଗୋଟେ ଅ ଗୋ ଟେ ଅଳା କଲା ଅଳୁକୁ ଆଉ ଗୋଟେ
ଗୋଟିଏ ଘଣ୍ଟାରେ ପାଠ ବୋହୁତୁ।
ଗୋଟେ ବେଳା ଯାଉଚନ୍ତି ଯାହା ଆଉ ଦି ଓଳା ତ ଯାଉନାହାନ୍ତି। ନାଁ ସିଏ ବି ପଢ଼ଉନାହାନ୍ତି।
ପଢ଼େଇବେନ୍ ଦୁଷ୍ଟ ତାପରେ ପିଲା ଯା
ହଁ ଆଉ କଁ କରିଆ ଛୁ ହୁଆଙ୍କୁ ଟିକେ ବସି ନିଜେ ପଢ଼େଇଲେ ଯାହା ସେ ପଢ଼ିବା ସମୟରେ ଆଉ ଟିକେ ଛୁଆ ବସିବେ ଚୁପଚାପେ। ଆଉ ନହେଲେ ତ ଏମିତିରେ ଖାଲି ଛୁଆ ଯୋଉ ଚଗଲା ହଉଚନ୍ତି।
ହଁ ବା କୁହନା କୁହନା ଛୁଆଙ୍କ କଥା ଆଉ ଛୁଆ ପିଲା ଝାମେଲା ହେଲା ବା ସେଇଆ। ତାଙ୍କ କାମ ଆଗ ତାପରେ ଯାଇଁକି ପ ବଡ଼ମାନଙ୍କ କାମ।
ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ଏ ଆମର ଉଁ ଯ ଆମର ବି ଯୋଉ ଥ ପରିବାର ବାପା ମାମ୍ ମା ଦେଡ଼ୁଶୁର ଯାଆ ପୁତୁରା ଝିଆରୀ ଭାଣିଜୀ ନଣନ୍ଦ ଏ ସମସ୍ତେ ଅଛନ୍ତି ସ୍ଵାମୀ।
ହଁ ହଁ।
ଆଉ ଆଉ। ମୁଁ କିଛି କରୁନି ମୁଁ ଏଇ ଘରେ ଗୃହିଣୀଟେ ସୁଗୃହିଣୀ।
ଆପଣ ଚାଷବାସ ଅଛି ନା ନାଇଁ?
ନା ଚାଷ ବାସ ନାହିଁ ଗାଁ ରେ ସବୁ ଆମର ଅଛି। କିନ୍ତୁ ବାପା ହେରିକା ଯେହେତୁ ତାଙ୍କ ଚାକିରି ସମୟରେ ପଳେଇ ଆସିଥିଲେ ଏଠି ଅଲଗା ଜାଗାକୁ ସେ ସେଠି ରହିଚି ସେଠି ଚାଷ ବାସ କିଛି ନାହିଁ ସେଠି ଯାହା ବ-ବ-ବଜାରରେ ମିଳେ କିଣନ୍ତି ଆଉ ସବୁ ଆଣନ୍ତି କିନ୍ତୁ ବ ବଜାରରୁୁ କିଣିକି ଆଣିବାକୁ ପଡେ। ଆଉ ଗାଁ କୁ ଗଲେ ସେମାନେ ସେଠୁ ଜାଣନ୍ତି ସବୁବେଳେ ତ ଗାଁ କୁ ଯାଇ ହଉନି। ଆଉ ସେ କେତେ କେବେ କେମିତି କାମ ପଡିଲେ ଯାଉଛନ୍ତି ଗାଁ କୁ। ଆଉ ଏଠି ଗୋଟି ଖିଆ ଘର ଆମର। ଆମେ ଏକୁଟିଆ ଯାହା ମିଳେ କିଣିକି ଆଣୁ ଆଉ।
ହୁଁ ଆଉ ଆଜିକାଲି ଯେମିତି ସବୁ ଆମ ର ନାଇଁ ଚାଷ ବାସ ଅଛି।
ହଁ ଏ ଲୋକମାନେ କରୁଥିବେ ଆଉ।
ନାଇଁ ନିଜେ ଭାଇ ଆମର କରନ୍ତି ଆମ ସ୍ଵାମୀ ଶ ଶୁର ସେ ଚାଷ ବାସ କରନ୍ତି ଚାଷ ନ ହଁ ଆଉ କଣ କରିବା ଚାଷ ନଥିଲେ ବାସ ନାହିଁ।
ହଁ ସେଇଠି ଚାଷ ତ ମୁଖ୍ୟ ଆମର କିନ୍ତୁ ଏବେ ସେଇ ଜିନିଷ ଟା ବହୁତୁ ଢିଲା ହଉଚି।
ହଁ ନାଇଁ ଆମର ଚାଷ ବାସ କରନ୍ତି। ଯୋଉ ଧାନ ଟାଇମ ରେ ଧାନ ପରିବା ସମୟରେ ପରିବା ବି ଇ କୋଳଥ ମୁଗ ସବୁ ଆମର ବ
ଓ ବିଲ ବାଡି ବୋଧେ ଅଧିକା ଅଛି ହଁ। ବିଲ ବାଡି ଅଧିକ ଥିବେ କରୁଥିବେ ଘର
ଆଉ ଆଜିକାଲି ତ ଇଏ କୋଉଠିକି ଯାଇକି କାମ ଧନ୍ଦା କରିବେନି। ସେଇ ଆଉ କେତେ କିଣିକି କଣ ଖାଇ ବୁ ତେଣୁ କରି ବାରିଘରେ ହେଲା ସେଇୟାକୁ ବିକିବୁ ସେଇଥିରୁ ଖାଇବୁ।
ଖାଇବୁ ସେ ସାମାନ୍ୟ ପା କଖାରୁ ଫୁଲ କିଣା ହଉଛି ଆମର ଏଠି କିଣା ହେଇଛିି।
ହଁ ଚାରିଟା ପାଞ୍ଚଟା କଖାରୁ ଫୁଲ ଦଉଚ ଦଶ ଟଙ୍କା କୋଡିଏ ଟଙ୍କା ନଉଚ
ହଁ
ଯାହାର ବଡ ପରିବାର ସେ କେତେ ଟଙ୍କାରେ କିଣିକି ଆଣିକି ଖାଇବ।
ଆମର ବାପା ଏଇଠି ପା ଦି ଥର ଆଣିଲେଣି କେତେ ପଇସା ଜାଣିନି କିନ୍ତୁ କିଣିକି ଆଣିଲେ
ତାପରେ ଛୁଆ ଯାହାର ଛୁଆ ପିଲା ଘର ଯଦି ଆଣିବ ପଚାଶ ଟଙ୍କାରେ ଫୁଲ ଆଣିବ କିଣିକି କାହାକୁ ବି ଗୋଟାଏ ଗୋଟାଏ ଭାଗ ପଡ଼େଇବନି।
ପଳିବ ଛୁଆ ପୁଣି ହେଲା ବେଳକୁ ସେ କହିବେ ଖାଲି ପେଟରେ ଆମକୁ ଦିଅ ଟିକିଏ ଖାଇବୁ ଟିକେ। ଆଉ ତାଙ୍କୁ ମନା କରିହବନି ଛୋଟ ଛୁଆଙ୍କୁ।
ହଁ ପରା।
ନାଇଁ ନିଜେ ଗୋଟେ ଗାଁ ରେ ସେଠି ବହୁତ ଅଛି। କିନ୍ତୁ ଗାଁକୁ ଯାଇକି ତାର ବାପାଙ୍କୁ ବୟସ ହେଲାଣି ଗାଁକୁ ଯାଇକି ଆଉ କରିବାକୁ ଇଏ ନାହିଁ ଏବେ ବହୁତ ବର୍ଷ ହେଲା ଇଆଡେ ପଳେଇ ଆସିଲେଣି ଆଉ ତ ଜେଜେଜେଜେ ଚାକିରିରେ ରହିଲା ଆଉ ସେଗୁଡା ଆଉ ଏତେ ମୁଣ୍ଡ ନାହିଁ ନହେଲେ ଗାଁ ରହିଲେ କଣ ସେରା ମନ ଗୋଟେ ହବ ଆଉ ସେଠି ଜାଗା ସେମିତି ପଡିଛି ଗାଁରେ ଯୋଉମାନେ ରହୁଛନ୍ତି ସେ ଯୋଉ ଦାଦା, ଖୁଡି ହେରିକା ସେମାନେ ତାଙ୍କର ଯାହା ଯେମିତି ଲୋକ ଲଗେଇ ଯା ଯେତିକି କରୁଛନ୍ତି ଆଉ।
ହୁଁ ଆଉ ଏଇନା ତ ଗୋଟେ ବର୍ଷା ନାହିଁ। ବୋଲି ଏଇ ଧାନ ଫଳ ଟିକେ ବୁଣା ହେଇ ପାରିନି ଆଉ ଖାଲି ଯାହା ଏଇନା ଏଇ କଣ୍ଟା ଫଳ ଲଗା ହେଇଛି ଆଉ ଏଇ କଖାରୁ ଆଉ ହଉଛି ଆମର ତରଭୁଜ ଇନା ଲଗା ହେଇ
ଆଉ ଟମାଟର ଫମାଟର ଲଗେଇ ଦଉନି
ଅ ହଁ ଲଗା ହେଇଥିଲା। ସିଏ ସରିଗଲାଣି, ସେ ଗଛ ଗୁଡା ପୁଣି ମରିଗଲେ। ଆଉ ଏଇନା ତ ଆଉ ସେଇଟା ସେ ସିଝିନି ନାହିଁ ଆଉ ସେଇଟା ଲଗାହବନି ଏନା ଖାଲି ଲଗାହେବ ଭେଣ୍ଟି ଆଉ ସେଇ କଣ୍ଟା ଫଳ ଲାଗିବ।
ଯାହା କିଛିଟା ପରିବା ବାହାରେ ଲାଗିଛି ଖୁସି ବି ତମେ କିଣ କିିଣିବା ବାହାରୁ ତୋଳି ଖାଇବ ସେ ଯୋଉ ଆନନ୍ଦ ହ
ହଁ ଆମର କିନ୍ତୁ ଏଇୟା ଲଗା ହେଇଛି ଯେ କିନ୍ତୁ ସାର ଔଷଧ ସି ଦିଆହଉନି ଖାଲି ଦେଶୀ ଉପରେ ଚାଲିଛି ଏଇ ଖତ ପିଡିଆ ଦିଆ ହେଇକି ବଜାରରୁ ଯୋଉ ସାର କିଣିକି ଆଣିକି ଦଉଛନ୍ତି ଆମର ସେଗୁଡା ଦିଆହୋଉନି।
ସେ ତ ଭଲ। କିନ୍ତୁ ଏଥିରେ ଭଲ ହଉଛି ସାର ବିଡିଆରେ
ହଁ ହଁ ଭଲ ତ ହଉ ଆମର ଘରେ ଖାଉଛୁ ଆଉ ବନ୍ଧୁବାନ୍ଧବ ଘର ଦଉଛୁ। ତାପରେ ବିକ୍ରି କରିବାକୁ ଛକରେ ନେଇକି ଦୋକାନୀମାନାନଙ୍କୁ ଦେଇ ଆସୁଛୁ।
ଓ ତାହେଲେ ବହୁତ ଆକାରରେ ଲାଗୁଛି ଆଉ ହଁ ଘର
ଆଉ ସୁ ସେଇଥିରୁ ଚାଷ ରୂପ ଆମର ଚଳିବୁ ଆଉ କଣ କରିବୁ?
ଓହୋହୋ ଆଉ ପରିବା ଟା ଯାହା କିଣିବାକୁ ପଡୁନି ତ ବିକ୍ରି କଲେ ଯାହା ପଇସା ଆଉ। ନହେଲେ ବାକି ଘରେ ପରିବା ଟା ଶାଗ ଫାଗ କିଣୁ ନଥିବ ବାରି ଜିନିଷ ଖାଉଥିବ ଆଉ ସେ ଭଲ ବାରି ଜିନିଷ ଖାଇବା ଭଲ।
ହଁ।
ଆଉ କିନ୍ତୁ ସେ ସେ ଯୋଉ ଆନନ୍ଦ ବାରି
ଆ ଆମର ଆମର ଟିକେ ଶାଗ ପ୍ରିୟ ସମସ୍ତେ ଶାଗ ରାଇତା ଫାଇଦାକୁ ସମସ୍ତେ ଟିକେ
ଆମର ବି ଶାଗରାଇତା ଏଠି ପ୍ରିୟ ସମସ୍ତଙ୍କର।
ଆଉ ଶାଗ ଡେଲି ଡେଲି କେତେ ସେରା କିଣିକି ଆଣିବୁ ସେରା ଯୋଉ ସାର ଦିଆ ହେଇକି ଆସୁଛି ସେ ତ ଯୋଉ ସ୍ଵାଦ ଲାଗୁଛି
ହଁ ସତ କଥା।
ସେଇଥିପାଇଁ ବାରିରେ କରୁଛୁ ଯେତେବେଳେ ମନ ହେଲା କାଟିଲୁ ଖାଇଲୁ।
ଆମର ଏଠି ବାପାଙ୍କର ଯେତେବେଳେ ମନ ହୁଏ ରାଇ ଫାଇ ଖାଇବା ପାଇଁ ସେ ଯାଇକି
ତଥାପି ବି ଆମର ଯୋଉ ଛକରେ ପାଳଙ୍ଗ ଶାଗ ଆମ ସବୁବେଳେ ମିଳେନି ଯାହା ସକାଳୁ ଯିବୁ ପୁରା ଭୋରୁ ମିଳିବ ନହେଲେ ମିଳିବନି। ଆଉ ତେଣୁ କରି ଟି ଡେରି କରିକି ଗଲେ ମିଳିବନି ତା ରେ ସିଏ ବହୁତ ପୁଣି ସବୁ ଶାଗ ଅପେକ୍ଷା ସେ ଶାଗଟା ଅଧିକ ରେଟ୍।
ଅଧିକ ରେଟ୍ ଅଧିକ ରେଟ ରୁ ତାର ସବୁବେଳେ ସେ ମିଳିବନି ତାକୁ ଯଦି ଆଣିବ ପୁରା ସକାଳୁ।
ହଁ ସେଇଥିପାଇଁ ସେଇଗୁଟା ବି ଆମର ଲଗା ହୁଏ। ଆଉ
ସେ ପାଳୁଙ୍ଗ ତରକାରୀ ଯଉଁ କରନ୍ତି ଯୋଉ ମୁଗ ଯାଇ ପକେଇକି ତାର ଯୋଉ ଟେଷ୍ଟ ଯୋଉ
ଆମର ସେଇଟା ପାଳଙ୍ଗ ମାସରେ ବହୁତ କିଣା ହେଇକି ଏ ବର୍ଷ ଆସିଛି ବଢିଆ ଲାଗେ ସେଇଟା।
ଶାଗ ନା ମୁଁ ଶୁଖୁଆ କରେନି। ଶାଗ ଦରକାର ମୁଁ ଶାଗ ଜିନିଷରେ କେବେ ଆଇଁଷ ପକାଏନି।
ନା ଆମର ଆମ ହୁଏ ଯେ ଆମର ବାପାଙ୍କର ସବୁଥିରେ ଶୁଖୁଆ ସବୁଥିରେ ଦରକାରେ ତାଙ୍କର ପାଳଙ୍ଗ ସାଙ୍ଗ ଆଇଁଲେ ଆମର ପାଳଙ୍କ ମୁଗ ପଡ଼ିଗଲା ତାଙ୍କର ଶୁଖୁଆ ପୋଡିକି
ଆ ମୁଁ ମୁଗ ଜାଇ ପକାଏ। ଆଳୁ, ମୁଗ ଯାଇ, କଣ୍ଟାଫଳ, ଟମାଟ ଆଉ ଏଇ ଯୋଉ ଗାଜର, ବିଟି ପୋଟଳ ହଁ ସବୁ ପରିବା ପକେଇକି ଏ ତାକୁ କରେ ବୋହୁ ଭଲ ଲାଗ୍ ଗେ ଆମର ସମସ୍ତେ ସେଇ ତରକାରୀ ହେଲେ ଆଉ କହିବେ ମାଛ ଛିଞ୍ଚେଡା ଯୋଉ କରୁଚନ୍ତି ସେଇଭଳିଆ ପୁରା ଲାଗିବ।
ଖାଲି ଆଇଁଷରେ ପୋଡ଼ିନଥିବୁ
ହଁ ତମେ ଶୁଖୁଆ ପକେଇ କର?
ଆମେ ସୁଖୁଆ ପକେଇ ବାପା ଖାଁ ବାପାଙ୍କର ଟିକେ ପସନ୍ଦ ତ ତାଙ୍କ ପାଇଁ ଶୁକୁଆ ଚୁଙ୍ଗୁଡି ଶୁଖୁଆ ପୋଡିକି ମାନେ ଅଳ ଅଳ୍ପ ରହେ ତାଙ୍କ ପାଇଁ ହୁଏ ଖାଲି ଆଉ। ମୁଁ ଶୁକୁଆ ଫୁକୁଆ ପୁରା ଏତେ ଭଲ ପାଏନି ତାଙ୍କ ପାଇଁ ପଡେ। ସିଏ ସ ସ ସାଗର ଟିକେ ଶୁକୁଆ ଏ ଅ ଚୁଙ୍ଗୁଡି କି ଛିନେଇ ଶାଗ ଯୋଉ ପାଳଙ୍ଗ ଶାଗ ଟିକେ ଭାଜିଦବ ତା ପାଣିଟା ମରିବା ପାଇଁ। ତାପରେ ଖାଲି ଆଳୁ ଚୁନ ଚୁନ କରି କାଟିଦବ ମସଲା ଯେମିତି ବାଟିବା କଥା ସୋରିଷ, ପୁ ଜିରା, ଲଙ୍କା, ରସ୍ ସୁଣ ଅଳ୍ପ ପିଆଜ ଅଳ୍ପ ବାଟିଦେଲ ତାକୁ କଷି କାଷି ଦେଇକି ତା ଦେହରେ ଆଳୁକୁ ପକେଇ ଦେଇ କଷ ଆଳୁ ସିଜିଲା ପରେ ପାଳଙ୍ଗ ଶାଗ ପକେଇଦେଲ। ପାଳଙ୍ଗ ଶାଗ ଟିକେ ଇଏ ହେଲେ ଆଉ ଶୁକୁଆ ତ ଭାଜିକି ରଖିଥିବ ତାପରେ ଶୁକୁଆ ପକେଇଦବ ଫୁଟିଗଲେ ପାଣି ବିଲକୁଲ ରଖିବେ ପାଣି ଟିକେ ପୁରା ନ କ ମାନେ ବେସରିଆ କରିବେ ସେ ଭଲ ଟେଷ୍ଟ ଲାଗେ ମୁଁ ଚାଖିଚି କିନ୍ତୁ ବାପାଙ୍କର ସେଇଟା ଭଲ ବୋଲି ତାଙ୍କ ପାଇଁ ଯାହା ବି ହେଲେ ହୁଏ ଚୁଙ୍ଗୁଡି ଶୁକୁଆଟା ଟେଷ୍ଟ ଥିର୍ ଲାଗେ ସେମ୍ ସିଏ ତାଙ୍କ ପାଇଁ ଯେତେବେଳେ ତ ସେ ଏଥରକ ବୋହୁତ ହେଇଚି ଆମର ଡାଲମା ଏମତି ତର ତରକାରୀ ହେଲେ ଖାଲି ଯାଇ ପଡିକି ତାଙ୍କର ସେମତି ଶୁକ୍
ହୋଉ ଯାହା ହୋଉ ବାନ୍ଧବି ଏ ତମ ସାଙ୍ଗେ କଥା ହେଇକି ବୋହୁତ ଭଲ ଲାଗିଲା ଏମତି କେତୋଳେ ଯଦି ଫାଙ୍କା ମିଳିବ ଫୋନ କରିବ କ
ନିଶ୍ଚିତ ଫାଙ୍କା ବେଳେ ଆଉ ଆପଣଙ୍କ ସାଙ୍ଗରେ ଭଲ ଲାଗିଲା କଥା ହବାକୁ ଆପଣ ବି କରିବେ